ହ୍ୟାଲୋ ସାଙ୍ଗ କଣ କରୁଛୁ?
ଏଇ ବସିଛି ଆଉ ତୁ କଣ କରୁଛୁ?
ଏଇ ମୁଁ ଆମ ନଡିଆ ବାଡିରେ ବୁଲୁଥିଲି।
ଆଛା ନଡିଆ ହେଇଛି ତମର?
ହଁ ଆମର ହଜାର ଗଛ ହଜାର ଟା ଗଛ ଲଗା ହେଇଛି ନଡିଆ ନଡିଆ ଗଛ। ହୁଁ।
ଯା ହଉ
ହଁ ତୋର ନଡିଆ ଦରକାର ହେଲେ ମତେ କହିବୁ ଜମା ଜମା କିଛି ବ୍ୟସ୍ତ ହବୁନୁ। ନଡ଼ିଆ ଯଦି ତତେ ଦରକାର ହବ କୌଣସି ଜିନିଷରେ ମତେ କହିବୁ ମୁଁ ତତେ ପଠେଇ ଦେବି ନଡ଼ିଆ।
ତତେ ନଡ଼ିଆ ଭଲ ଲାଗେ।
ନଡିଆ ମାନେ କଣ କହିଲୁ ଆମ ଘରେ ନଡିଆ ନା ମତେ ସେଥିପାଇ ଏତେ ଭଲ ଲାଗେ ନା ଯୋଉ ମାନେ ଦେଖିବୁ ମାନେ ଆମକୁ ଯୋଉ ଜିନିଷ ଟା ଭଲ ଲାଗେ ଆ ସେଇଟା ଆମେ ଯଦି ଘରେ ହେଇଥିବ ଆମେ ଖାଇ ଖାଇକି ସେ ଜିନିଷ ଆମକୁ ଆଉ ଭଲ ଲାଗିବନି। ଆମେ ଯଦି ଆଉ ଗୋଟେ କାର କଣ ହେଇଥିବ ସେଇଟା କୁ ମାଗି ଖାଇବାକୁ ଭଲ ଲାଗିବ ଆମ ମାନେ ଆମେ ପା ଏଇ ଟାଇପର ଆଉ କଣ କରିବା।
ହଁ ଓଡିଆ ତ ଆଉ
ଆମର ବି ସେଇଭଳିଆ ଆମ ଆମ ବାଡିରେ ଯେତେବେଳେ ତାଳ ଗ ଛ ଟୋଟାଲି ମତେ ଖାଇବାକୁ ଭଲ ଲାଗେ ନା କିନ୍ତୁ ଆଉ ଯଦି କିଏ ଆଣିଥିବ ବିକ୍ରି ହେଠୁ ସେଇଠୁ ଆଣିକି ଖାଇବାକୁ ମତେ ଭଲ ଲାଗେ।
ହଁ ସେଟା ତ ସତ କଥା ସେଟା ଗୋଟେ ମଜା ଆମେ ସେଟା ସେଟା ଆମେ ଭଲ ସେଟାକୁ ଆମେ ଏ ମା ଭଲ ଇଏରେ ନବା କଥା କାହିଁକି ନା ସେଟା ଗୋଟେ ମଜା। ଆଉ କିଣିକି ଖାଇକି ସମସ୍ତଙ୍କ ସହିତ ହଁ। ଆଉ ମୁଁ ଏଥର ତ ମେଞ୍ଚେ ପରିବା ଯେ ମୁଁ ଥର ମେଞ୍ଚେ ଲଗେଇଥିଲି ମୁଁ ବହୁତ ପରିଶ୍ରମୀ ପିଲାଟା ନା ସେଥିପାଇଁ ମାନେ ମୁଁ ସବୁ ତିନି ଟାରୁ ଉଠେ ଉଠେଇକି ମୁଁ ସବୁ ମାନେ ଯେତିକି ପରିବା ଜହ୍ନି ପୋଟଳ ଭେଣ୍ଡି କଲରା ବୋଇତାଳୁ ଝୁଡଙ୍ଗ କାକୁଡି ଲଗେଇଥିଲି ଯେ ଏଥିରେ ସେରେ ସେରେ ବାହାରୁଛି। କାକୁଡ଼ି।
ଯା ହଉ ଭଲ ହଉ ମୁଁ ପରିବା ତ ଆମ ବାଡିରେ ମୁଁ ଫୁଲ ଗଛ ମେଂଚେ ଲଗେଇଛି।
ଓହୋ ମୁଁ ତ ମେଁଚେ ପରିବା ଗଛ ମେଞ୍ଚେ ତୁ ଯାହା ଖୋଜିବୁ ଆମ ବାଡିରେ ସେଇଆ ଥିବ ମୁଁ ହିଁ ସବୁ ଲଗେ ଇଛି ଆଉ କେହି ଲଗେଇ ନାହାନ୍ତି।
ଯା ହଉ ଭଲ କଥା ଆଉ ତତେ ଆଉ କିଣିବାକୁ ପଡିବନି ବ ଜାରୁ ମାନେ ପୁରା ମାନେ କଣ କହିମି ତାକୁ?
ମତେ ଟିକେ ଚାଷ ବାସ ଜିନିଷ ଏଗୁଡା ମତେ ଭାରି ଭଲ ଲାଗେ।
ଆ ସେଇଗୁଡା ଭଲ ଆଉ ବାହାର ଜିନିଷ ସବୁ ସାର ଇଏ ଦିଆ ହଉଛି।
ମୁଁ ବିଶ୍ଵାସ କର ମୁଁ ଜମା ସାର ପକାଏନା। ମୁଁ ଜମା ସାର ପକାଏନା କେଡ଼େ ସୁନ୍ଦର ଜିନିଷ ଗୁଡା ସବୁ ହୁଏ।
ଆରେ ବିନା ସାରରେ ସେ ଜିନିଷ ଭଲ ହୁଏ।
ହଁ ନା ନା ତତେ ତତେ କଣ କହିଲୁ ଆମର ସାର ଦେଲେ ସାର ଦେଲେ ସେ ଜିନିଷ ଗୁଡ଼ା ସବୁ କର୍ମାକ ମାନେ ସାର ଦେଲେ ସେ ଜିନିଷ ଗୁଡ଼ା ସବୁ ହାଇବ୍ରିଡ ଟାଇ ର ହୁଏ ମାନେ ବଡ ବଡ ହୁଏ ଦେଖିବା ପାଇଁ ସୁନ୍ଦର ଲାଗେ କିନ୍ତୁ କିନ୍ତୁ ମାନେ ନେ ଆମେ ଯଦି ବିନା ସାର ବାଲା ଜିନିଷ କରିବା ତାହେଲେ ସେ ଟା କଣ କହିଲୁ ଟିକେ ଛୋଟ ଛୋଟ ହବ ଟିକେ କର୍ମା କର୍ମା ହବ। କିନ୍ତୁ ସେଟା ଦେହ ପାଇଁ ବହୁତ ଭଲ ସେଟା ଲୋ ଲୋକମାନେ ବୁଝନ୍ତିନି କୁହନ୍ତି କଣ ଏଡିକି ଏଡିକି ବୋଇ ଵୋଇତାଳୁ ଏଡ଼ିକି ଏଡ଼ିକି ବାଇଗଣ ଏଡ଼ିକି ଏଡ଼ିକି କଲରା ଏଡ଼ିକି ଏଡ଼ିକି ଭେଣ୍ଡି
ସେଗୁଡ଼ା ସେମାନେ ସେ ଗୁଡ଼ା ଖାଲି ହାଇବ୍ରିଡ଼୍ ଜିନିଷ ନେବେ ସେଗୁଡ଼ା ଦେହ ପାଇଁ ପୁରା
ସେ ଗୋଟେ ଜମା ଦେହ ପାଇଁ ଭଲ ନୁହଁ ଜାଣିଛୁ ନା ଆମର ଏଇଠି ଘର ପାଖରେ ଜଣଙ୍କର ସାପ ବାହାରିଲା ଲୋ ତାଙ୍କର ବାହା ବାହାରିଲା କେତେ କହିଲୁ ଯୋଉ ତେଇଶ ଟା ସାପ ଛୁଆ ଏକୋଇଶ୍ ଟା ଅଣ୍ଡା।
କୋଉଠୁ?
ଏଇ ଆମରି ଘର ପାଖରେ ଜଣଙ୍କ ର- ଥିଲା ତାଙ୍କର ସେ ଯୋଉଠି ପୂଜା କରନ୍ତି ଠାକୁର ଠାକୁରଙ୍କୁ ପୂଜା କରନ୍ତି ତା ତଳେ ସେପୁରା ମାନେ ଯୋଉ ମୂଷା ଗାତ କରିଛନ୍ତି ସେ ଗାତ ବାଟେ ଦେଇକି କି ସାପ ସେଇଠି ରହି ରହିିକା ଅଣ୍ଡା ଦେଇକି ଛୁଆ ହେଇଯାଇଛନ୍ତି ସେ ବି ସେଇଠି ସବୁ ଶୁଅନ୍ତି ତ ଦି ତିନି ଜଣ ଦେଖିଲେ ସେ ଖେ ଖେଳୁ ଖେଳୁଛନ୍ତି ଯେତେବେଳେ ସେଦିନ ଥରେ ଦେଖିଲେ ଦେଖିଲା ପରେ ତାଙ୍କୁ ଡର ଲାଗିଲା ନା ସେ ଗୋଟେ ଘର ଭିତରେ ରହୁଛନ୍ତି ତାଙ୍କ ଛୋଟ ଛୁଆ ମାନେ ବି ଅଛନ୍ତି ସେଥିପାଇଁ ସେମାନେ ଆମର ଯୋଉ ଯିଏ ସାପ ଧରନ୍ତି ତାଙ୍କୁ ଡାକିକି ଧରିଲେ ଧରଲା ପରେ ଏତିକିଟା ସାପ ବାହାରିଲା କିନ୍ତୁ ତା ତାଙ୍କ ମା ଆଉ ବାପା କୁ ବାହାର କରୁନାହାନ୍ତି ତାଙ୍କ ସେଇ ଦି ଜଣ ଅଛନ୍ତି କିନ୍ତୁ ଏବେ ସବୁ ହଁ ନା ଏବେ ସେ ତାଙ୍କୁ ପାଇଲେନି ଏବେ ସବୁ କଣ କହିଲୁ ଏବେ ସେଠି ସତର୍କତା ଅବଲମ୍ବନ କରୁଥିବୁ କାହିଁକି ନା ଏବେ ହେଲା ଆମର ସାପର ଯୋଉ ଅଣ୍ଡା ଫୁଟିବାର ଏବେ ଏବେକା ସମୟ।
ଆରେ ଆମ ଘରେ ବା ମିେଞ୍ଚେ ସାପ ବାହାରୁଛି ଖାଲି ଏବେ ଥରେ ଏବେ ଥରେ ନା ଚିତି ସାପ ଆଗରୁ ବହୁତ ବାହାରୁ ଥିଲା କିନ୍ତୁ ମଝି ଟିକେ ବନ୍ଦ ହେଇଯାଇ ଥିଲା ତାପରେ କଣ ନା ଘରେ ଖାଲି ଟିକେ କବାଟ ଟିକେ ଖୋଲା ହେଲେ ଘର ଭିତରେ ସାପ ପସିଯାଏ
ମାନେ କୋଉ ସାପ ପସେ ବଡ ସାପ ନା ମାନେ
ତଳ ବାଟରେ ଯୋଉ ପଶିଲେ ଢମଣା, ହମଣା ବେଶୀ ପସେ ଆଉ ପାଞ୍ଚ, ଛଅ ର ଯୋଉ ଗୁଣ୍ଡୁଚି
କିନ୍ତୁ ବଡ ସାପଙ୍କୁ ଟିକେ ଦେଖିକି
ଗୁଣ୍ଡୁଚି ନାଗ ପାଞ୍ଚ, ଛଅ ଥର ପସିଲାଣି ଏବେ ରିସେଣ୍ଟଲି ଥରେ ବସିଥିଲା ସେ ପୁଣି ବଡଟେ ଆଗରୁ ସବୁ ଛୋଟ ଛୋଟ ପସିଥିଲା ଏଥର ବଡଟେ ପସିଥିଲା ତାପରେ ଆଉ ଥରେ ଉପରୁ ତାପରେ ଉପରୁ ଘରୁ ଆମର ଆଗରୁ ବହୁତ ଚିତି ସାପ ବାହାରୁଥିଲା। ଏ ମଝିରେ ଟିକେ ବନ୍ଦ ହେଇଯାଇଥିଲା ପୁଣି ଏବେ ଗୋଟେ ବାହାରୁ
ନାଇଁ ନାଇଁ ଏବେ ଵା ସବୁ ସାପ ସାପ ମାନେ ଏଇ ଟାଇମ ରେ ଯୋଉ ଅଣ୍ଡା ଦେଇଥାନ୍ତି। ଏଇ ଟାଇମ ରେ ତାଙ୍କ ଅଣ୍ଡା ଟା ଫୁଟିବା ଟାଇ ହେଲା ଏଇ ଟାଇମ ତ ଏବେକା ଟାଇମ ରେ ସବୁ ମାନେ ଯେତିକି ମାନେ ଯେତିକି ସତର୍କତା ଅବଲମ୍ବନ ଏଇ ଟାଇମ ରେ କରିବ ସମସ୍ତେ ଆଉ ତୁ ଯୋଉ ଗୁଣ୍ଡୁଚି ନାଗ କହିଲୁ ସବୁ ସେ ସେ ବହୁତ ମାରାତ୍ମକ ଦେଖି ଚାହିଁକି।
ସେଇପା ସେ ଘରେ ଥା ମୁଁ ଥା କବାଟ ଖୋଲିବା ମୁଁ ଗୋଡ ପାଖରେ ଶୋଇଛି ସାପଟା ମୁଁ ତାପରେ ମୁଁ କବାଟ ଦିଆଯାଇଛି କବାଟ ରେ ତଳେ ଯୋଉ ଟିକେ ଫାଙ୍କା ଥାଏ ତା ଭିତରେ ପଶି ଯାଉଛି ସାପଟା ବହୁତ ମୋଟା ହେଲେ ସେ ପଶୁଛି ଦେଖିବୁ ମାନେ ପୁରା କାଠି ଭଳିଆ ସରୁ ହେଇଯାଉଛି।
ଓହୋ ନା ନା ସେ ସବୁ ଜିନିଷକୁ ଦେଖି ଚାହିଁକି କାହିଁକି ନା ଛୋଟ ଛୁଆ ବି ଘରେ ରହୁଛନ୍ତି ନା ତ ଦେଖି ଚାହିଁକି ମାନେ କାମ କରୁଥୁବୁ।
ସେପା ଏଇନା ଘରେ ଟିକେ ଶୋଇବାକୁ ଡର ଲାଗୁଚି ସବୁଆଡେ ଦେଖି ଦାଖି
ହଁ ହଁ ଯାହାବି ହେଲେ ଦେଖ୍ ଖି ଶୋଇବା ପାଇଁ ପଡିବ ନା ଆଉ, ଆଉ ତାପରେ ବେଶୀ ହଁ ମୋର ମନେ ପଡିଲା, ଯଦି ସାପ ଏମିତି ହଉଛନ୍ତି ନା ତାର ଗୋଟେ ବଢିଆ ଭଲ ଉପଚାର ଅଛି, କଣ? କଳା ଫିନାଇଲ ଜାଣିଛୁ ନା? ମାର୍କେଟ ରେ ଆମର ବଜାରରେ ମିଳେ।
ତାକୁ ପକେଇକି ବି ସାପ ସେଇ ପଡିଆରେ ପଶି ଯାଉଛନ୍ତି।
ହ ନା, ନା ଡେଲି ଡେଲି ସେଇଠି ପ
ଡେଲି, ତାକୁ ଘର ଚାରିପଟେ ଡେଲି ଫେକ୍ ଫିନାଇଲ ପକେଇମି, ଆଉ ଯୋଉ ଆଉ ଗୋଟେ ଆସୁଥିଲା ଯୋଉ ସାପର ଗୋଟେ, ଗୋଟେ ମେଡିସିନ ଆସୁଥିଲା ତାକୁ ନା ମାଟି ତଳେ ପୋତି ଦେଲେ ତାକୁ ଫୁଟା କରିକି ଟା କ୍ୟାପ୍ ସାପ ଆସିବନି ତାରି ଉପର ଦେଇକି ସାପ ବୁଲୁଛି
ଆଉ କଣ କରିମି, ଫିନାଇଲ ସବୁଦିନ ସକାଳେ ଉଠିକି ଚାରିପଟେ ପକେଇମି।
କରିବା, ଏମିତି ହେଲେ ବହୁତ ଟେନସନ।
କିଛି କାମ ଦଉନି।
ହଁ
ହରେ ହରେଳେ ଡର ଲାଗୁଛି ସାପ ପାପ ପଶୁଛି।
ହଁ ନା ନା ଦେଖିଚାଇଁକି ଆଗେ ଆଗେ ସବୁ ଘର ଫର ପୋଛି ଦଉ ତୁବୁ ଆ ପୋଛି ଦେଇକି, କଳା ଫିନାଇଲ ରେ ପୋଛି ଦେଇକି ତାକୁ ପୁରା ଇଏ କରି ଶୋଉଥିବ, କାହିଁକି ନା ବାରି ମାରାତ୍ମକ ଆଉ ଚିତ୍ତି ସାପ ତ ବହୁତ ମାରାତ୍ମକ।
ହଁ।
ଆମର ଥରେ ଘରେ, ଆମର ଥରେ ଘରେ ଗୋଟେ ଚିିତି ସାପ ବାହାରିଥିଲା। ସିଏ ପୁରା ପୁରା ଏତେ ବଡ ସାପଟେ, ସିଏ ପୁରା ପୁରା ଗୋଲ ଗୋଲ ହେଇକି ପୁରା ଚକଡାକି ଭା ତେଲୁ ଗୁଣି ଭଳିଆ ହେଇଗଲା, ତେଲୁ ଗୁଣି ଭଳିଆ ହେଇଗଲା, ଟୋଟାଲ ତାକୁ ଯେତେ ତାକୁ ଗୋଡେଇଲେ ଜମା ଗଲାନି, ଏତେ ହେକେଇକି ତାର ଜମା ଗଲାନି ଯେତେ କାଠି ଖେଞ୍ଚିଲେ ସେ ଆହୁରି ପୁରା ମାନେ ଫଁ ଫଁ ହେଇକି ଆହୁରି ମାନେ, ମାଡି ଆସୁଥିଲା, ତାକୁ କଣ କହିଲେ ନା ମାମା କଣ କହିଲେ ନା, କଳା ଫିଲାଇନି ଏମିତି ତାକୁ ତା ଉପରକୁ ଖପାରିଲେ, ସେତ ତର ତର ହେଇକି ସେପଟକୁ ପଳେଇଲା ତବେ ସେମାନେ ଖାଲି କଳା ଫିନାଇଲ କି ହିଁ ଡରନ୍ତି ନହେଲେ ଆଉ କିଛି କି ମତେ ମତେ ଲାଗେନି, ସେ ଆଉ କୋଉଥିରେ କୋଉଠି କି ମାନନ୍ତି।
ସେ କଳା ଫିନାଇଲ ପକେଇଲା ବେଳେ ବି କିଛି ହଉନି।
ହଁ ବହୁତ ଗୁଡେ ସାପ ଅଧିକା ସାପ ହେଇଯାଇଛନ୍ତି ନା, ସେଥିପାଇଁ ବୋଧେ
ଏଇ ସାପ ବାଡିରେ ବି ବାଡି ହଁ ବୁଲଛନ୍ତି ବାଡ଼ିରେ ବୁଲିଲେ ବୁଲ ତ ଘରେ ପଶି ଯାଉଛନ୍ତି ବେଶୀ ଡର ଲାଗୁଛି। ଆଉଥରେ ଦେଖିଥିଲି, ମୁଁ ସକାଳୁ ଉ ଉଠିଲା ବେଳୁ କବାଟ ଖୋଲିଲି ଦୁଆରେ ଗୋଟେ କି ସାପ ଶୋଇଛି? ଚି ମୁଁ ଆଉ କହିପାରିବିନି କାଇଁନା ସେ ଗୋଟେ ଅଜବ ଟାଇପ ର ସାପ ଟା ଦେଖ ଦେଖିବାକୁ, ତା ମୁଣ୍ଡରେ ଗୋଟେ କି ଚିହ୍ନ କିଏ ଚିହ୍ନ ଥିଲା ତ ମୁଁ କହିପାରିବିନି ଦେଖା ହାର କିନ୍ତୁ ଗୋଟେ ଚିହ୍ନ ଥିଲା ନା ମୁଁ କହିପାରିବିନି, ମୁଁ ଦେଖିନି କିନ୍ତୁ ଗୋଟେ ଚିହ୍ନ ଥିଲା ଅନ୍ଧାର ଥିଲା ନା ଟିକେ ଭୋର ଉଠିଥିଲି ଆଉ ସାପ ଟା କିନ୍ତୁ ପୁରା କଳା ପା ଚିକ୍ ଚିକ କରୁଥିଲା
ଗୋଟେ ଧଳା ଦାଗ ପଡିଚି।
ନା ନା ପୁରା କଳା, ପୁରା କଳା ପୁରା ଚିକ ଚିକ୍ କରୁଥିଲା, ମାନେ ଅନ୍ଧାରରେ ବି ସେ ପୁରା ଜଣା ପଡୁଥିଲା କ୍ଲିଅର। ଖାଲି ତା ମୁଣ୍ଡ ଟା କି ଚିହ୍ନ ମତେ କ୍ଲିୟର ସେ ଦେଖିପାରିଲିନି, ସାଙ୍ଗେ ସାଙ୍ଗେ ପଳେଇଲା।
ଓ ହ ସେ ତାହେଲେ ବି ଗୋଟେ ବିଷାକ୍ତ ସାପ ହେଇଥିବ, ହେ ପ୍ରଭୁ ଦେଖି ଚାଇଁ ତାହେଲେ ତମର ଏତେ ଗୁଡେ ସାପ ବାଡିରେ
ସେ ଖାଲି ବୁଲୁଛନ୍ତି, ଡର ଲାଗୁଛି ଭାରି।
ନା, ନା, ତାକୁ କଣ କରିବୁ ନା ତମେ ବାଡିରେ ସେମିତି, ଆମର ଗୋଟେ ସାଙ୍ଗଟେଏବେ ଆ ମାନେ ମୁଁ ମୋର ଆମ ଉପର ଶ୍ରେଣୀରେ ସେ ପାଠ ପଢୁଥିଲା। ଆମ ସ୍କୁଲରେ ଆମ ବିଦ୍ୟାଳୟରେ ସିଏ କଣ କରୁଥିଲା ନା ଉଁ ମାନେ କିଛି ନହିଁ ବାପା ମାଙ୍କର ଗୋଟିଏ ପୁଅ ସେ କଣ କଲା ନା ତା ଯାଇଥିଲା ଅ ମାନେ ବାଡିରେ ବୁଲିକି କଣ ଫୋନ୍‌ ରେ କାହା ସହିତ କଥା ହଉଥିଲା ତା ସାଙ୍ଗ ହେ କାହା ସ ଗୋଟେ କଥା ହଉଥିଲା। ଗୋଡ ଏମିତି ମାନେ ତା ବାଡିରେ କଥା ହଉ ହଉ ବଡ ସାପ କାମୁଡି ଦେଇେଇଛି ଗୋଡ କୁ କାମୁଡି ଦେଇଛି ଯଦି ସ ତର ଆଉ ଜାଣି ପାରିଲାନି ଗୋଡଟା ଛାଡି ଦେଇକି ପଳେଇଆ ଆଲାଉ ଭାବିଲା କହ ଅମତା କାମ ଦେଲେ କି କଣ ଝାଡି ଦେଇକି ପଳେଇ ଆସିଲା ଆଉ କିଛି କହିଲାନି କି ମାନେ ତା ମାଇଣ୍ଡ ରେ ଏତେ ନାଇଁ ନା ତା ମୁଣ୍ଡରେ ଏତେ ନାହିଁ କି ମତେ କଣ କାମୁଡ଼ିଲା ହଁ। ସିଏ ଆସିକି ତାର ଯେ ବହୁତ ସମୟ ହେଇଗଲା ତା ଦେହ ଯେତେବେଳେ କଣ ହେଲା ତା ମନ ପିଲା ମତେ ଗଟେ କଣ କାମ ମୁଣ୍ଡେଇଥିଲା ତାପରେ ଯାଇକି ତା ମା ପୁଅ କୁ ତା ବାପା ମାଆ ଙ୍କୁ କହିବା ତା ବାପା ମାଆ ଆମର ପାଖରେ ଥିବା ଆମର ଯୋଉ ଚିକିତ୍ସାଳୟ ଡାକ୍ତରଖାନା ସେଠିକି ନେଇକି ଗଲେ ସେଠିକି ନେଇକି ଗଲେ ବି ସେ ସେଠି ଫେରଇଦେଲେ ସାଙ୍ଗେ ସାଙ୍ଗେ କହିଲେ ତମେ ବଡ ମେଡିକାଲକୁୁ ନେଇଯାଅ ନୋଉ ନଉ ବାଟରେ ସେ ଛୁଆ ଟା ମରିଗଲା।
ପରିଗଲା।
ସେଥିପାଇଁ ସାପ ଏ ଏଇ ଟାଇମ ରେ ସା ବହୁତ ସାବଧାନ ହେଇକି ରହୁଥିବ କାହିଁକି ନା ଏବେକା ଟାଇମ ରେ ବହୁତ ମାନେ ଏଁ ଏଇଭଳିଆ କାହିଁକ ବର୍ଷା ଟାଇମ୍ ରେ ମାନେ ଏଇ ସବୁ ଜିନିଷ ବହୁତ ଆସିବ ଶୁଣିବା ପାଇଁ ପଡିବ। ହଁ ତ ଏବେ ତ ତୁ ତୁ ଏବେ କହୁଛୁ ଏବେକାଏ ଟାଇମ୍ ଯେମିତି ବର୍ଷା ହେଇଥିଲା ଆହୁରି ହେବେ ଅଧିକା ।
ସେ ବର୍ଷା ତ ଏବେ ନହେଇବି ସେଇଜୌ ସାପ ହଉଛି।
ହଁ ନା ନା ଦେଖିଚାଇଁକି ତାହେଲେ ବହୁତ ଦେ ଦେଖି ଯାଇକି ରହୁଥିବ ଆଉ ବାଡିକି ବି ବେଶି ଯୋଉ ଯାଉଥିବ ଦେଖି ଯାଇକି ଯାଉଥିବ ବାଡିିକି।
ସେଇ ସ ପୁରା ଦେଖିକି ଏବେ ମାନେ ଉଁ ସାମନା ଆବାଜ କରିକି ଆମେ ଯାଉ। ଯଦି କିଛି ଅଛି ତ ଜଣା ପଡିଯାଉ କାରଣ ଶୁଇକି ରଥିଲେ ଜଣା ପଡୁନି ନା ବାଟରେ
ହଁ ଆଉ ହୁଁ ହୁଁ ଗୋଟେ ଗୋଟେ ସାପ ଅଛନ୍ତି ନା ଜଣା ପଡିବନି ବିଲକୁଲ ବି ଜଣା ପଡିବନି ।
ମିଶିଯିବେ ସେଥିରେ ।
କଣ କହିଲୁ।
ମୁଁ କହିଲି ସେ ପୁରା ମିଶି ଯିବେ ମାଟିରେ।
ହଁ ମାଟିରେ ମିଶିଯିବେ କିଏ ଏପରେ ଗୋଟେ ସବୁଜ କଲରଟ ସାପ ସି ପୁରା ଗଛରେ ମିଶିଯିବ ସେ ବହୁତ ଡେଞ୍ଜରିୟସ। ବହୁତ ମାରାତ୍ମକ ଜିନିଷ ଆଉ ଘରେ
ଭାରି ଡରତ ଲାଗେ ହଁ ଘରେ। ତୁ ଭଲ ତମ ଘରେ
ହଁ ଆମର ବି ସବୁ ଭଲ ମୁ ଜେଜେମାଙ୍କର ଖାଲି ଟିକେ ଦେହ ଖରାପ ହେଇଯାଉଛି ବୟସ ହେଲାନି ନା ତାଙ୍କର ସେଥିପାଇଁ ତାଙ୍କ ଦେହ ଟିକେ ଖରାପ ରହିବ ଆଉ। ତାଙ୍କର ଟିକେ ତାଙ୍କର ହଉଛି ବ୍ଲଡ ପ୍ରେସର ଟିକେ ବଢି ଯାଉଛି। ହୁଁ
ଓହୋ।
ଆଉ ନା ନା ଯୋଉଟା କହିଲ ସାପ କଥା ଟା ସେଟାକୁ ଟିକେ ଦେଖି ଚାହିଁକି। ଆ ଲେଖୁଥିବୁ କାହିଁକିନା ସେଇ ସବୁ ଜିନିଷ ବହୁତ କାହିଁକି ନା ଆମର ତୋର ଗୋଟେ ସାନ ଭାଇ ବି ଅଛି। ନା ତାକୁ ଟିକେ ଦେଖି ଚାହିଁକି ବି ମାନେ ଇଏ କରୁଥିବୁ ।
ସେଇ ତ ଦେଖି ସକାଳୁ ଉଠିକି ଡେଲି ସେ ଫିନାଇଲ କିଆଉ ପଡୁଛି ତଥାପିରେ ସେ କିଛି ହଉନି କିନ୍ତୁ ପକେଇବାକୁ ତ ପଡିବ।